ହ୍ୟାଲୋ
ହ୍ୟାଲୋ ହ୍ୟାଲୋ
ହଁ ଭଏସ କଟୁଛି କି ମୋର
ନା ନା ଫାଷ୍ଟ ଟି ଶୁଭିଲାନି ତ
ଆଚ୍ଛା
ହ୍ୟାଲୋ ଟିକେ ଫଡ ଫଡ ଶୁଭୁଛି
ହଉ କଣ ହଁ ଖିଆପିଆ ସରିଲାଣି ଆପଣଙ୍କର
ହଁ ଖାଇ ପିଇକି ଆମେ ଆସିଲୁ ଶୋଇବାକୁ ଆଉ
ଓହୋ ହୁଁ
ଆଉ କଣ ଖାଇଲେ।?
ସେମ।
। ହେଁ ହେଁ ହେଁ
ହୁଁ।
ହଉ ମୁଁ କହି ଦଉଛି। ରୁଟି ରୁଟି ଆଉ। ଛୋଲେ ବଡ ଛୋଲା।
ଆଚ୍ଛା ହଁ। ମୁଁ ଭାତ ଡାଲି ଆଳୁ ଭତା ଆଉ ସୋୟାବିନ ଭଜା ଖାଇଛି।
ରାତିରେ ଭାତ ପସନ୍ଦ କରନ୍ତି ନା।
ହଁ ମୋର।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
ଭଲ ମୁଁ ରୁଟି ଖାଇପାରେନି ଯଦି ଖାଇବି କିଛି ପୂଜା ଯଥିବ। ଗୋଟେ ଖାଇ ମତେ ରାତିରେ ନିଦ ଲାଗିବନି।
। ଓହୋ।
ହୁଁ ହଁ।
ହଁ। ଆଉ କୋକୋଉଠୁ କହୁଥିଲେ।
ଆମର ଭୁବନ ସୁର ଢେଙ୍କାନାଳ ଭୁବନ।
ଭୁ ଢେଙ୍କାନାଳ। ଭୁବନ ମୁଁ ତ ସେଇଠି ଢେଙ୍କାନାଳ ଭୁବନ ବାହା ହେଇଛି।
ମୁବ ବାହାରିନି।
ଆଜ୍ଞା। କୋଉ ଗାଁ କି।
ଓହୋ କୋଉ ବନ କହୁଛ କହଣ।
ଭୁବନରେ ଗାଁ ରେନ୍ଦ ପାଟଣା।
ଆପଣଙ୍କ ଶାସୁ ଘର। ଭୁବନ
ହଁ ହଁ ଶାଶୁର ଭୁବନ ବାପ ଘର ଯାଜପୁର ଟାଉନ୍।
ଓ ହୋ ଦେମ୍ ପାତନା। ଆଚ୍ଛା ଭୁବନ। ମେରିଆଜ କରଛନ୍ତି ହେଲା।
ଆଜ୍ଞା। ଆଉ କଣ ଖାଇବାକୁ ଭଲ ପାଆ ନନ ଭେଜ ନା ଭେଜ।
ଓ, ହଁ। ଆଚ୍ଛା।
ପାଞ୍ଚ, ନନ ଭେଜ୍ ନା ଭେଜ୍?
ଘରେ ଶାଶୁ ଶଶୁର ଆଉ ମୋ ହଜବେଣ୍ଡ ଅଛନ୍ତି।
ଆଚ୍ଛା।
ଆମି ଦେଢ଼ଶୁର ଯା ଅଛନ୍ତି ଭୁବନେଶ୍ୱରରେ ଆଉ। ଆଉ ଖାଦ୍ୟରେ କଣ ଭଲ ପାଆନ୍ତି ଭେଜ୍ ନା ନନ ଭେଜ୍?
ଭେ
ବେଶୀ
ନାଇଁ ମୋତେ ଭେଜ୍ ଭଲ ଲାଗେ। ଏଇ ନନ ଭେଜ୍ ଖାଇପାରିନି। ମୁଁ ମୋର
ଟୋଟାଲ ଖାଆନ୍ତିନି ନା? ମୋର ବି ସେ ମୁଁ ନନଭେଜ୍ ଖାଏନି। ମୋର ବି ସେଇଆ ଆଉ ନନଭେଜ୍ ଖାଏନି।
ନାଇଁ ନନ ଭେଜ୍ ଖାଇଲେ କ ଓ, ହଁ ମୁଁ ନନଭେଜ୍ ରେ ବେଶ ଖାଇ ବାନ୍ତି ଲାଗେ।
ହଁ।
ହଁ।
ଆଉ କୋଉ ଉଷା କରନ୍ତି? କୋଉ ଠାକୁର କତିକି କଣ କେମିତି ଯାଆନ୍ତି? ନା।
ହଁ ଆମର ଲା-ଅଛନ୍ତି ଆମ ଗାଁ ମନ୍ଦିର ସବୁ ମନ୍ଦିର ଅଛନ୍ତି। ଜଗନ୍ନାଥ ମନ୍ଦିର ଏ ଶିବ ମନ୍ଦି
କାଲି ଯୋଉ ସ୍ନାନ ପୂର୍ଣ୍ଣିମା ଥିଲା। ସ୍ନାନ ପୂର୍ଣ୍ଣିମା ଥିଲା କାଲି କଣ କେମିତି ପୂଜା କଲେ ମନ୍ଦିର ଫନ୍ଦିର ଯାଇଥିଲେ ନା ଯାଇନ?
ରାମ ରଘୁନାଥ ମନ୍ଦିର ଅଛନ୍ତି।
ଆପଣଙ୍କ ଭଏସ୍ କଟୁଚି। କୋଉଟି ଗୋଟେ କଥା ଠିକ ସେ ଆସୁନି। ହାଲୋ। ହାଲୋ।
ନାଇ ଟିକେ ପ୍ରବ୍ଲେମ୍ ଅଛି ତ ହେଲାନି।
ହଁ ନେଟୱାର୍କ ପ୍ରୋବ୍ଲେମ୍ ହଉଛି ବୋଧେ ହ
ଏବେ ଶୁଭୁଚି?
ହଁ ଏବେ ଠିକ ଶୁଭୁଛି।
ହଁ।
ମୁଁ କହିଲି କାଲି ଜଗନ୍ନାଥ ଯୋଉ ସ୍ନାନ ପୂର୍ଣ୍ଣିମାରେ କଣ କେମତି ପୂଜା କଲେ କଣ କେମିତି ମନ୍ଦିର ଯାଇଥିଲେ ନା କଣ କଲେ?
ଅ, ନାଇଁ ପ୍ରୋବ୍ଲେମ୍ ହେଇଛି ତ ଆଉ ଯାଇହେଲାନି।
ଓହୋ! ଆଚ୍ଛା ସେମ୍ ପ୍ରୋବ୍ଲେମ୍।
ଇଚ୍ଛା ଥିଲେ ବି ଯାଇ ହଉନି।
ହଁ ସେଇଟା ତ ଝିଅଙ୍କର ପ୍ରୋବ୍ଲେମ୍ ଟା ହେନେ
ଏ ହଁ।
ଆଉ ପୁରୀ ପୁରୀ କେତଥର କଣ ଯାଇଛନ୍ତି?
ମୁଁ ପୁରୀ ଯାଇଥିଲି ଏଇ ସ୍କୁଲ୍ ଟାଇମ୍ ରେ ସେ ଯୋଉ ସାର୍ ମାନେ ସବୁ ନିଅନ୍ତି ନା ପିଲାମାନ କୁ ମୁଁ ସେଇ ଥରେ ଯାହା ପିକନିକ୍ ରେ ଯାଇଥିଲି ସେଇ ଥରିକ ଆଉ ମୁଁ ଯାଇନି କି ମୋ ଡୋରି ଲାଗୁନି। ଭୁବନେଶ୍ଵର ଯାଉଚି କିନ୍ତୁ ପୁରୀ ଯାଇପାରୁନି।
ହଁ ଅଁ, ଏଟା ମାନେ ଡୋରି କଥା ଡୋରି ନ ଲାଗିଲେ ଜଗନ୍ନାଥଙ୍କ କତିକି ଯାଇହବନି।
ଦେଖିବା କେଉଁଦିନ ବଗାରେ ଡୋରି ଲାଗୁଛି ଯିବା।
ଏଇଠି ତ କପିଳାସ ଯାଇଛନ୍ତି ଏଇଠିତ ଢେଙ୍କାନାଳ। ପାଖରେ କପିଳାସ। କପିଳାଷ ଯାଇଛନ୍ତି?
ହଁ କପିଳାସ ଆମେ ଯାଇଥିଲୁ ଏବେ ଆମେ ଯାଇଥିଲୁ ଢେଙ୍କାନାଳ ଯୋଉ ସାଇ ଆଶ୍ରମ ଯାଇଥିଲୁ ବୁଲିକି ଆସିଛିୁ।
ହ ଓହୋ ହଁ ଏଇଠି ସାାଇ ହଁ ଏଇଠି ଗୋଟେ ଇଏ ହେଇଛନ୍ତି ମନ୍ଦିର ସାଇ ମନ୍ଦିର।
କେତେ ଆମ୍ବ ଗଛ ଭଗବାନ ଯୁଆଡ ଦେଖିବେ ଖାଲି ଆମ୍ବ ଗଛ ଭଲ ମିଠା ଆମ୍ବ ବି ସେଠି ହେଉଛି।
ହମ୍ମ ହଁ ମୁଁ ଯାଇନି ମୁଁ ଶୁଣିଛି ଆମ ଶଶୁର ଯାଇଥିଲେ ହେରି।
ହିଁ ନାହିଁ ପ୍ଲେସ୍ ଟା କିନ୍ତୁ ପ୍ଲେସ୍ ବହୁତ ଭଲ। ଭଲ ଲାଗୁଛି ପରା ଆସିବାକୁ ତ ମନ୍ଦିରରୁ ବି ଇଚଛା ହଉନି।
ଆଉ ନୂଆ ବର୍ଷରେ ବୁଲାବୁଲି କରିବାକୁ ଭଲ ଲାଗେ ନା ବ୍ୟାଚ ଫିଷ୍ଟି କିଛି ଓହ।
ଭାଇ ଆମର ବ୍ୟାଚ୍ ଫିଷ୍ଟିରେ ଆମର ସବୁ ବ୍ୟାଚ୍ ମାନେ ମିଶିକି ଡିଜେ ସବୁ ଆଣନ୍ତି ଗୋଟେ ଯୋଉ କେତେଟା ବ୍ୟାଚେ ସେତଟା ଡିଜେ ଆମର ଆସେ ଏପଟେ।
ଆମର ଏଇଠି ହଜବେଣ୍ଡଙ୍କର ବ୍ୟାଚ ଫିଷ୍ଟି ହୁଏ ଆମର ବି ହୁଏ।
ହୁଁ ହୁଁ।
ଆମ ଯଉ ଯାଜପୁର ଟାଉନ ବହୁତ ଦୂର ହେଇଯାଉଛି ଶୀତ ଦିନେ ଯୋଉ ହଉଛି ନା ନୂଆବର୍ଷ ତା ବର୍ଷ ଛୁଆ ଛୋଟ ଯାଇପାରିଲିନି ଆଉ।
ହୁଁ।
ହଁ ଆଉ ଆଉ ତା ହେଲେ ଖାଇପି ସାଇଲେଣି?
ହଁ ଖାଇବା ସିଲାଣି ଆଉ।
କିଏ କିଏ ଘରେ ଅଛନ୍ତି ଶାଶୁ ଶଶୁର ସବୁ।
ହଁ ଆମର ଶାଶୁ ଶଶୁର ଅଛନ୍ତି ଆଉ ଦିଅର ଅଛନ୍ତି।
ଓହୋ ଦିଅର ମ୍ୟାରେଡେ ନା?
କଣ କହିଲେ?
ଦିଅର ମ୍ୟାରିଡେ ସରିଲାଣି ନା ଅନମ୍ୟାରେଡ?
ନାଇଁ ମୋ ଦିଅର ମ୍ୟାରେଡେ ଅନମ୍ୟାରେଦେ ମୋର ଏଇ ଦୁଇ ମାସ ହେଲା ବାହାଘର ହେଇଛି ଆଉ। ତାଙ୍କର ବୁଝିବା ଆଉ ହଁ।
ଓ ନିନ୍ୟୁ ନିନ୍ୟୁ ମ୍ୟାରେଜ ଆଉ।
ହୁଁ।
ଓ ହ।
ଆଉ ପୁଅ ନା ଝିଅ ଆପଣଙ୍କର?
ହଁ ମୋର ଝିଅ ମୋ ସାଢେ ତିନି ବର୍ଷର ଝିଅ।
ଅ ହ ସୋଇଲଣି?
ନା ଶୋଇନେବା ଏଇଠି ମୁଁ କହିଲିପା ପାଟି ଚୁପ କରିବୁ। ଏଇଟି ବଇଛି।
ଆ ହା ମାନିକି ପୁରା ଅଛି ଆଉ।
ହଁ ଏଇ କାମ ବ୍ୟସ୍ତ ତ ଫୋନ ଫୋନ କରି ହେଉନି।
ହଁ ପା।
ଦିନରେ ପୁରା ବ୍ୟସ୍ତ ହାଉସ ୱାଇଫି ମାନେ ବ୍ୟସ୍ତ।
ଛୋଟ ଛୁଆ ଧନ୍ଦା କରିବ ପୁଣି ଘର ପୋଚିବ ରୋଷେଇ ବାସ କଲାବେଳେକୁ
ହଁ ନା ଏବେ ଆମ ଶାଶୁ ପଳେଇଛନ୍ତି ଭୁବନେଶ୍ଵର।
ହୁଁ ହୁଁ।
ହଁ ଆଉ ସେ ଅଯା ଘଟିକି ପଳେଇଛନ୍ତି ଆଉ ହଜବେଣ୍ଡ ବି ପଳେଇଛନ୍ତି ଭୁବନେଶୋର। ଆଉ ଆମ ଶଶୁର ମୁଁ ଝିଅ ଅଛୁ ଆଉ।
ଓ ହୋ।
ହଁ ଆଉ ଝିଅ ବେଳେ ଓଷା ଓଷା ହେଲା କରିବାକୁ ଭଲ ଲାଗେ ନା ନା। ଏବେ ତ କରି ହଉନି ବାହାହେଲା।
ନାଇ ଝିଅ ବେଳେ ଉସା ଓସି ସାଙ୍ଗସାଥି ମିଳିମିଶିି ଗୋଟେ ଭଲ ଲାଗେ।
ରଜ, ରଜ ଏଥର କେମିତି କଣ ଏତ ନୂଆ।
ରଜ ତ ହଁ ମୁଁ ତ ଘରକୁ ଆସିଛି ଭଲ। ରଜ ଏ ବର୍ଷ ହଉଥିଲା ଆମ ଗାଁ ରେ ରଜ ମହୋତ୍ସବ କରୁଥିଲେ।
ହଁ।
ହୁଁ।
ରଜ ତ ଗାଁରେ ଭଲ ଏ ଏଥର ତ ଭଲ କରିଛନ୍ତି ରଜ।
ହଁ ଏ ବର୍ଷ ଆମର ଭଲ କରିଛନ୍ତି। ଆଉ ସିଆଡେ ସବୁ କଣ ଅଛି। ପନିନିକ ସ୍ପଟରା ଅଛି ନା ନାଇଁ କିଛି। ସିଆଡେ ସବୁ କେମିତି କଣ?
ହଁ ଇଆଡେ ରଜ ନା।
ଅ ହ।
ରଜ ୟାଡେ। ଏ ହଁ ଗାଁରେ ସବୁ ଏମତି ଟେଣ୍ଡ ମାରିକି ଭୋଜି ତିନି ଦନି ହେଲା।
ଉଁ ହୁଁ।
ସବୁ ବୋହୁ ମାନେ ସବୁ ଯାଇଥିନୁ ଲାଷ୍ଟ ଦିନ। ଦୋଲି ଖେଲିଲୁ ଭୋଜି ଖାଇଲୁ ଆମ ଦି ଯା ଆସିଥିଲେ ଭୁଏନେଶୋର ରୁ। ଦୋଳି ଖେଳିଲେ ମୁଁ ବେଶୀ ସମୟେ ଖୋ ଖେଳି ପାଇଲିନି ମୁଣ୍ଡ ବୁଲେଇଲା।
ହୁଁ ହୁଁ ମୁଁ ତ ଦୋଳି ରେ ବସେ ହି ନାହିଁ କେବଳ ଖାଲି ଯୋଉଟା ସେଲଫୀ। କି ସେ ସେଲଫି ଷ୍ଟାଣ୍ଡ ହେଇଥିବ ଯୋଉ ଛୋଟ ଦୋଳି ଟା ହେଇଥିବ ଛୁଆ ବସିଥିବେ ମୁଁ ସେଇଥେରେ ବଶିକି ଖାଲି ଫଟ ଉଥାଇଦେଇକି।
ହଁ ମୁଁ ତ ଦୋଳି ଖେଳେ ଝିଅ ବେଳେ ଆଉ ଏଥର ଖେଳି ପାରିଲିନି ମୁଣ୍ଡ। ବୁଲେଇଲା। ଆଉ ମୋ ଝିଅ ବି କାନ୍ଦିଲା ଝିଅ ବି ଟିକେ ନାକୁରୁ ଖେଳିଲା। ସନ୍ଧ୍ୟାବେଳେ ଯାଇଥିନୁ କାମ ସାରିକି ସ୍ତ୍ରୀ ଲୋକ। ଓ ହାଏ ହାଉସ ୱାଇଫ୍ ଆଉ କଣ ଯାଇପାରିବେ। ଦିନରେ ଯାଇ ପାରିବେନି।
ରଜ ପାଇଁ ସମସ୍ତେ ଆସିଥିଲେ ନା ଆମର ସମସ୍ତେ ଆସିଥିଲେ ନଣନ୍ଦ। ନଣଦେଇ ତାଙ୍କ ପୁଅ।
ସମସ୍ତେ ଆସିଲେ ଆଉ କୋଉଠି ଯାଇ ହବ ରଷେଇବାସ ସାରିକି ଖାଇପିଇ ଏକା ସାଥେ ଗଲାବେଳେ।
ଉଁ ବା।
ଆଉ ସବୁ କାମ ସଇଲାଣି ଖାଲି ଶୋଇବେ ନା।
ଆଜ୍ଞା।
ଅ ହଉ ଯାଆନ୍ତୁ କାଲି ନହେଲେ ଫ୍ରୀ ହେଲେ କଲ୍ କରିବେ ଆଉ।
ଆଜ୍ଞା ହଉ ହଁ ବାୟେ।